ହଁ ଶୁଭୁଛି ତ?
ହଁ ହଁ ଶୁଭୁଛି।
ହଁ କଣ କରୁଥିଲ?
ଏଇ ବସିଛି ତୁମେ?
ମୁଁ ବି ଏଇ ଛାତ ଉପରେ ବୁଲୁଥିଲି ଆଉ।
ଉୁଁ ହୁଁ ଆଉ ସିଆଡେ ଗରମ କେମିତି ହୋଉଛି?
ଗରମ ତ ଆଜି ବହୁତ ଜୋର୍ ରେ ହୋଉଛି ମାନେ ଆଜି ମୁଁ ଛାତ ଉପରକୁ ଆସିଲାଣି ପନ୍ଦର କୋଡିଏ ମିନିଟ୍ ହେଲାଣି
ବର୍ଷା ଉଠେଇଛି ତଥାପି ଗରମ ପବନ ଦଉଛି।
ହୁଁ ଆଜି ଟିକେ ଗୁଳୁ ଗୁଳି ଟା ଅଧିକ।
ହୁଁ ହୁଁ ଗୁଳୁ ଗୁଳି ହେଉଛି ମାନେ ବର୍ଷା ଦେଇ ଉଠେଇକି ବି ମାନେ ଟିକେ ଥଣ୍ଡା ପବନ ନାହିଁ। ମାନେ- କାଲି ଭଲ ଥିଲା ମାନେ ସନ୍ଧ୍ୟାବେଳ ପାଗଟା ପରଦିନ ବି ଭଲଥିଲା ଆଜି ଟିକେ ବହୁତ ଜୋର୍ ରେ ଗରମ ହୋଉଛି। ଆଉ ତମର ସେଆଡେ କେମିତି ହଉଛି କଣ ଗରମ?
ଆମର ବି ଆଡେ ମାନେ ଖରା ଯେତିକି ନାହିଁ ତା ଅପେକ୍ଷା ଗୁଳୁ ଗୁଳି ଟା ଅଧିକ।
ହୁଁ ହଁ ଏଇ ଗୁଳୁ ଗୁଳି ଟା ହୋଉଛି ଘରେ ବି ରହି ହୋଉନି।
ବିନା ଏସି ର ରହି ପାରୁନି।
ହଁ ହୁଁ।
ହଁ ଏ ଦୀପହରେ କଣ ଖାଇବା ହେଇଥିଲା?
ଆଜି ଦି ପହରେ ଭାତ ତ ଡାଲମା ଆଉ ସେ ବନ୍ଧାକୋବି ଆଳୁ ଭଜା ଆଉ ଦହି ବାଇଗଣ। ତମର କଣ ହେଇଥିଲା?
ଆମର ପୁଟୋଳ ଆଳୁ ରସା ଆଉ ଦହି ବାଇଗଣ।
ଆଚ୍ଛା ଦହି ବାଇଗଣ ସେମ ସେମ।
ହୁଁ ବନ୍ଧାକୋବି ସିଜିନ ଗଲାଣି ଵା ଭଲ ଲାଗୁଚି ନା ବନ୍ଧାକୋବି?
ନା ଭଲ ଲାଗୁନି ଯେ ବାପା ଆଣି ଦେଇଥିଲେ। ସିଝୁନି ଭଲ ଭଲରେ ସେ ବନ୍ଦା କୋବି ଗୁଡା।
ବନ୍ଧାକୋବି ସିଜିନ ଗଲାଣି ନା।
ହୁଁ। ଏଇଆ ହଉଛି କଥା ଆଉ କଣ ଆଉ ରଜ ପାଇଁ ଡ୍ରେସ କିଣି ସାରିଲାଣି?
ନା। ଭାବୁଛି ଅନଲାଇ ରୁ ଅନିକି ପୁଣି ରିଟନ ମାରିଦବା ପାଇ।
ହଁ ହେଁ ହେଁ। ହ ଅନ୍ଲାଇନ ରୁ ଆଣେ। ମୁଁ ବି କିଣିନି ମୁଁ ଭାବୁଛି କିଣିବି କଣ ମୋ ବା ଭାଇ ଯେଉଁ ଗୋଟେ ବାହାଘର ଆସୁଛି ଏକୋଇଶ ତାରିଖରେ।
ହୁଁ।
ଭାବୁଛି ଏକାଥରେ ଗୋଟେ ଲେହେଗା ଟା ଆଣି ଦେଇକି ତା ପାଇଁ ବି ଡ୍ରେସ କିଣିବାର ଅଛି ବାହାଘର ପାଇଁ ଭାବୁଛି ଏକାଥରେ ଗୋଟେ ଲେହେଙ୍ଗା ଟେ ଆଣିଦେବି ପିନ୍ଧି ଦେଇକି ଏକାଥରେ ମୁଁ ମୋ ଭାଇ ବାହାଘରକୁ ଚଳେଇଦେବି।
ଏବେ ଯୋଉ ଦୋକାନ ଯିବୁ ରଜ ମାନେ ରେଟ ଥିବ।
ହଁ ବା ମୋର କହିଲ ମୁଁ ବାହାଘର ପୂର୍ବରୁ କଣ ଗୋଟେ ହୁଏ ଆମ ଘରେ ସେଇଟା ହଉଛି ଉଣେଇଶି ତାରିଖରେ ତ ଆମେ ଅଠର ତାରିଖରେ ଯିବୁ। ଆଉ ରଜ ସରିବ ହଉଛି କେବେ ଷୋହଳ ଚଉଦ ଷ୍ଟାର୍ଟ ହବ ପନ୍ଦର ଷୋହଳ, ଷୋହଳରେ ସରିବ
ହୁଁ।
ସେତେଳେରେ ତ ମୁଁ ସେଇ ଆଣିକି ବ୍ଲାଉଜଟା ଯଦି ମୁଁ ଲେହେଙ୍ଗା ଟା ଆଣିଲି ବ୍ଲାଉଜ ତ ସିଲେଇ କରିବି ସେବହୁତ୍ ଇଏ କଣ କରିବି ସେୟା ଭାବୁଚି। ମୋର ଗୋଟେ ଲଙ୍ଗ ଫ୍ରକ୍ ଟେ ଅଛି ସେଇଟା ରିସେପସନ୍ କୁ ଚଳେଇ ଦେବି ଭାବୁଚି ଲେହେଙ୍ଗା ନହେଲେ ଗୋଟେ ସାରାରାଟେ ଭାବୁଚି ଅର୍ଡର କରିବି କିମାର୍କେଟରୁ ଯାଇକି ଆଣିବି ମୁଁ ଏପ ଏଜାକେ ଡିସାଇଡ୍ କରିପାରୁନି କିଛି।
ଲେହେଙ୍ଗା ଅର୍ଡର କଲେବି ତାକୁ ସିଲେଇହିଁ କରିବ।
ହଁ ଅନଲାଇନ୍ ରେ ଯୋଉ ଲେହେଙ୍ଗା ଭଲ ପଡ଼ୁଚି ମୁଁ କେବେ କିଣିନି ଅନଲାଇନରୁ।
ମୁଁବି କେବେ କିିଣିନି କିଣୁଚନ୍ତିତ ମାନେ ଯୋଉଟା ଟିକେ ଅଧିକ ପଇସା ମେବି ସେଇଟା ଭଲ ପଡ଼ୁଚି, ଆଉ ଯୋଉଟା ଟିକେ କମ୍ ପଇସା ସେଟା ଟିକେ ଏତେ
ମୁଁ ଦେଖିଥିଲି ଗୋଟେ ଗ୍ରୀନ୍ କଲର୍ ଲେହେଗାଟେ କୋଉଠି ଫିକାର୍ଟରେ ଗ୍ରୀନ୍ କଲର୍ ଭଲ ଇଏ ହେଇଥିଲା ଆମ କଲେଜରେ ଜଣେ ପିନ୍ଧିଥିଲା ଫେସରକୁ ସେଟା ମସ୍ତ ଲାଗୁଥିଲା ସେପୁରା କରିକି ପିନ୍ଧିଥିଲା ଡିଜାଇନ୍ କରିଥିଲା ତାବେକରେ ସବୁ କ ତେଲେ ଭଲ ଲାଗୁଲା କଣ କହିଲ ସେଟା ଅନଲାଇନରେ ବୋଧେ ସେଇ ଗୋଟିଏ ଆଉ କିଛିଟା ମାନେ କିଚି ଅ ବହୁତ୍ ଅଲ ଅଳ୍ପହିଁ ଅଛି ଭଲ ଭଲ ଲେହେଙ୍ଗା ଆଉ ତାକୁହିଁ ସମସ୍ତେ କିଣିଚନ୍ତି।
ପୁରା ସେମ୍ ହେଇଯାଉଚିନା ତ ମୁଁ ଭାବୁଚି କଣ କରିବି ଯଦି
ସବୁ ପିନ୍ଧିୁଚନ୍ତି ତୁମେ ଯୋଉଟା ପିନ୍ଧିଥିବ ସେଟା ଆଉ ଜଣେଇବି
ହଁ ମାନେ ତମେ ଯଦି ଏଇଠି ମାର୍କେଟ ବିଲଡିଙ୍ଗ୍ ଯିବ କିଛି ଗୋଟେ ଅନଲାଇନ୍ ଡ୍ରେସ୍ ପନ୍ଧିକି ତମ ସହିତ ସେମ୍ ପିନ୍ଧିକି ସେମ୍ ଡ୍ରେସ୍ ସେଚାରି ପାଞ୍ଚଟା ଆହୁରି ଝିଅ ଏଇଠି ପିନ୍ଧିଥିବେ। ହୁଁ ଆଉ ମାର୍କେଟ ବିଲ୍ଡିଙ୍ଗର ଯୋଉ ଫୁଟ୍ ହଁ ଆଉ ଯୋଉ ମାର୍କେଟ ବିଲଡିଙ୍ଗର ଫୁଟ୍ ପାତରେ ଯୋଉଗୁଡ଼ା ପଡ଼େନି ହେଠୁବି କିଣିବ ସେଇ ସେମ୍ ତମକୁ ମିଳିଯିବ। ହଁ ସେଇଟା କମ୍ ରେଟରେ ତମେ ବାର୍ଗେନିଂ କରିପାରିଲେ ଯେ କମ୍ ରେଟରେ ଆଣିଦେବ। ନାଇଁ ସେଇଟାବି ସେ ଅନଲାଇନ୍ ଭଳିଆ ଇଏ ମାନେ କଣ କହିଲ ବହୁତ୍ ପିଲା ନେଇଯାଇଥିବେ ସେଥିରୁ ସେମ୍ ଆସିଯିବ ପ୍ରାୟେ। ତମେ ମାର୍କେଟ ବିଲଡିଂ କେବେ ଯାଇଚ ତମ ଘର କୋଉଠି?
ଆମର ଭଦ୍ରକ ତୁମର ହଁ ଆମର ଭ ତୁମର?
ଭୂବନେଶ୍ବର।
ଓହୋ।
ଭୁବନେଶ୍ୱର ହୁଁ। ତମେ ରୁପାଲିର କିଏ କଜନ ହବନା ସାଙ୍ଗ?
ନାଇଁ ନାଇଁ ସେ ରୁପାଲିର ତା ରୂପାଲି ସାଙ୍ଗର ସେଇ ଇଏ କରିଚି ସିଏମୋର ମାନେ ଜୁନିଅର୍ଟା ହବତ। ରୂପାଲି ସାଙ୍ଗ ଯିଏ ସିଏ ମୋ ଜୁନିଅର୍ଟା। ଏଇ ଯୋଉ ପୂର୍ଣ୍ଣଦୟା ଉଁ ସେଇ।
ହେଇଥିବ ମୁଁ ଜାଣିନି ହୁଁ। ଆଚ୍ଛା ଏଇଠି ଏଇଠିମ ରାଜସ୍ଥାନୀ ସ୍ତ୍ରୀ ଲୋକମାନେ ଆଣିକି ମାର୍କେଟ ବିଲଡିଂରେ ପ ପକାନ୍ତି ସେଇଥିରୁ ମୋର ଗୋଟେ ଭଉଣୀ ଆଣିଥିଲା ଗୋଟେ ଲେହେଙ୍ଗାଟେ ସେଟା ବଢିଆ ବଢିଥିଲା ତାର ମାନେ ହେଇଗଲାଣି ଚାରି ବର୍ଷ ଖଣ୍ଡେ ହେଇଗଲା
ଥିବେ।
ହଁ ତତେ ବଢିଆ ଏମ୍ବ୍ରୋଡରୀ କାମ
କାମ କରିଥିବେ ଷ୍ଟୋନ୍ ଫୋନ୍ ବି ବଢିଆ ଲାଗିଥିବ ତା ଦେହରେ।
ହଁ ସେମାନେ ଆଣିକି ପକଉଚନ୍ତି ସେ ସାଇଡ୍ ରେ। ଆଉ ତ ସେଥିରେ ମାନେ ବହୁତ୍ ଦିନି ଯାଏ ଲାଷ୍ଟିଙ୍ଗ୍ କରିକି ରହୁଚି ବି ଆଉ ଏତେ ବି ବେଶୀ ରେଟ୍ ନୁହଁ ସେଇ ପନ୍ଦରଶ ଦି ହଜାର ଟଙ୍କା ଭିତରେ ଭଲ ଭଲ ଆସିଯିବ। ଭାବୁଚି ସେଉଠୁ ଯାଇକି ଆଣିଦେବି ବାକି ରଜ ଟାଇମ୍ ସେ ଜମା ବାର୍ଗେନିଂ କରିବେନି।
ସେଇ ତ ଯାହା ବାହାଘର ରେ ଥରେ ପିନ୍ଧିବୁ ସଇଲା ତାପରେ।
ସଇଲା ଏଇ ଲେହେଙ୍ଗା ଗୁଡାକ ହଉଚି ପ୍ରୋବ୍ଲେମ୍ ସେଇଆ ଥରିଏ ପିନ୍ଧିଥିବ
ସେଇଥିଲାଗି ଆଣିତେ ଇଚ୍ଛା ହଉନି ଏତେ ପଇସା ଦେଇକି ଆଣିଥିବୁ ଦି ତିିନି ହଜାର ଦେଖିଲାବେଳକୁ ଥରେ ପିନ୍ଧିବୁ ତାପରେ ସଇଲା।
ସେଇଆ ପା ମୁଁ ମୋ ପିଇସି ଝିଅ ବାହାଘର କୁ ଗୋଟେ କିଣିଥିଲି କେତେ ତେତ୍ ତେତିିଶ ଟଙ୍କା ନା ଏମିତି କଣ ପଡ଼ିଥିଲା ଏତେ ଟଙ୍କା ଦେଇ କିଣିଲି ମୁଁ ଥରିଏ ତାକୁ ପିନ୍ଧିଚି ଏବେ ସବୁ ମୋର ରି-ରିଲେଟିଭ୍ ସେ
ଦେଖି ଦେଇଚନ୍ତି ମତେ ଆଉ ପିନ୍ଧିବାକୁ ଇଚ୍ଛା ହଉନି।
ଛୁଆଟାକୁ ଏବେ ପିନ୍ଧିଲେ କଣ୍ ବି କରିପାରିବୁ ଯଦି କହିବେ ତୁ ପା ଏଟା ଆର ବାହାଘର ରେ ପିନ୍ଧିଥିଲୁ ପୁଣି ଏଟା ପିନ୍ଧି ଦେଇଚୁ ଆଁ।
ହଁ ବା ସେଇ କହିଦେବେ ମୁଁହଁ ରେ ହେଇଟା ପା ତାଙ୍କ ବାହାଘର କୁ ପିନ୍ଧିଥିଲୁ ଦେଖ୍ ଦେଖିଥିଲୁ ତୁ ଏଇଆ ପିନ୍ଧି ଦେଇଚୁ। ଆଉ ସେଇଆ ପିନ୍ଧି ହଉନି ଯେ ଗୋଟେ ବାଧ୍ୟ ହେଇକି କିଣିବା କଥା ଲେହେଙ୍ଗା ଗୁଡା ପି କି-କିଣିଲେ ଭାରି ମୁଁ ଭାବୁଚି ଏଥର ଗୋଟେ ସାରାରା କରିବି। ସାରାରା ମୁଁ ଗୋଟେ ବି କରିନି। ଶାଢୀ ସିଏ ପିନ୍ଧି ମୁଁ ଶାଢ଼ୀ ମୁଁ ଫଟୋ ଉଠାଇବାକୁ ବି ଯେତେବେଳେ ପିନ୍ଧେ ମୁଁ ସେତିକି ଟାଇମ୍ ବି ରଖି ପାରିବିନି।
ଏବେ ପୁଣି ଖରା ଦିନ ଯଉ ଗରମ୍।
ସାରାରା ତମେ କେବେ କିଣିଚ?
ନା ମୁଁ କେବେ ଲେହେଙ୍ଗା ଫେହେଙ୍ଗା- ଶାଢୀ ପିନ୍ଧିଛି ବାକି ଆଉ କଉ ଜିନ୍ସ ଟ୍ରାଏ କରିନି ଏତେ।
ଆଚ୍ଛା- ଆଚ୍ଛା ମୁଁ ଯଉଟା ଆଁ-ହାଁ-ହାଁ। କଞ୍ଜୁସ୍ ଆକ୍ଟୁଆଲି ହବା କଥା ଏଇଭଳିଆ ଖର୍ଚ୍ଚ କରିଦେଲେ
ମୋ ମାଇଣ୍ଡ୍ ରେ ଏଇଆ କି ଦି ହଜାର ଟଙ୍କା ଦେଇ କିଣିବି ଗୋଟେ ଥର ପିନ୍ଧିବି ରଖିଦେବି ମୋର ଦରକାର୍ ନାହିଁ। ଦି ହଜାର୍ ଟଙ୍କାରେ ପା ଚାରି ପାଞ୍ଚ ହଳ ଡ୍ରେସ୍ ହବ।
ହାସ୍ ମୁଁ ବି ଏଇଆ ଭାବେ ଅନଲାଇନ୍ ରେ କିଣିଦବ ଯଦି ଦି ହଜାରେ ଟଙ୍କାରେ ଚାରି ପାଞ୍ଚ ହଳ ଯଉ ମ୍ୟା ସିଡ୍ରେସ ଗୁଡା ଆସୁଚି ଯଉ ଫ୍ରକ୍ ଗୁଡା ସୁନ୍ଦର୍ ଦେଖା ଯାଉନି ଚାରିଶ ପାଆଁସ
ହଁ।
ତିନିଶ ଚାରିଶ ଟଙ୍କା କୁ କଣ ପାଇଁ ତମେ ବାହାରେ ଯାଇକି ହଜାରେ ପନ୍ଦରଶ ଟଙ୍କା ହଁ। କଣ ପାଇଁ ବାହାରୁ ଯାଇକି ଛଅ ସାତଶ ଟଙ୍କାରେ ପୁଳାଏ ଟଙ୍କା ଦେଇ କଣ ପାଇଁ କିଣିକି ଆଣିବ ଅନଲାଇନ୍ ରୁ ଆଣିଦବ।
ମ୍ୟାକ୍ସ୍ ହାଡ୍ଲି ତମେ କେତେ ଟାଇମ୍ ପିନ୍ଧିବ ଥ- ତିନି ଚାରି ଥର ହିଁ ତ ପିନ୍ଧିବ।
ତା ବର୍ଷ ରହିଲା।
ହୁଁ ଏ ଡେଲିଇଉଜ୍ ହେଲା। ଏଇଆ ହଉଚି କଥା ଆଉ କଣ। ଆଉ କୁଆଡେ ଯିବା ପ୍ଲାନ୍ ହେଇଥିଲା ତମର ନା କୁଆଡେ ଯାଇଥିଲ?
ନା କିଛି ପ୍ଲାନ୍ ହେଇନି ଦେଖିଆ ରଜ କୋଡେ।
ହୁଁ।
ତ ଆଗୁରୁ ଯେମିତି ଦୋଳି ଫୋଳି ଲାଗେ ଖେଳନ୍ତି ଆଉ ସେମିତି ନାହିଁ।
ହଁ ଆଜିକାଲି ଆଉ ରଜ ଏ ଭଲ କରୁନାହାନ୍ତି ମାନେ ଟାଇମ ସହିତ ଏଗୁଡା ସବୁ। ଫୋନ୍ ଫୋନ୍ ଆସିଯିବାରୁ।
ଆଗୁରୁ ଗାଁରେ କେତେ ମଜା ହୁଏ ଏବେ ଦେଖିଲାବେଳୁ କିଛି ନାହିଁ।
ଗାଁରେ ବଢିଆ ମଜା ହୁଏ ଆମର ତ ଏଠି ଭୁବନେଶ୍ଵରରେ ଏତେ ଭଲ ହୁଏନି ମାନେ ସେମ୍ ନର୍ମାଲ। ଯେମତି ତମେ ମେହେନ୍ଦୀ ଲଗେଇବ ତମ ଘରେ ତମେ ରହିବ। ଗାଁ ରେ କିନ୍ତୁ ବଢିଆ ହୁଏ ମୁଁ ରଜରେ ଯେତେବେଳେ ଗାଁକୁୁ ଯାଏ ଆମ ଫ୍ୟାମିଲି ମାନେ ସମସ୍ତେ ସେଠି ଭୋଜି କରନ୍ତି। ସମସ୍ ସେମାନେ ଯିଏ ସବୁ ବାହାରେ ରୁହନ୍ତି ଯିଏ ଦିଲ୍ଲୀରେ ରୁହନ୍ତି ଯୋଉଠି ଯିଏ ରଥିବ ସବୁ ଗାଁକୁ ଆସିବେ। ବଡି ଏ ବଡ ଆକାରରେ ଭୋଜି ହବ ସମସ୍ତେ ଆସିି ମଜାମସ୍ତି କରିବେ ଏବେ ଆଉ ସେ ଭୋଜି ବି କରୁନାହାନ୍ତି ସେ କଣ ତାଙ୍କ ଭିତରେ ତାଙ୍କ ଭିତରେ ଝଗଡା ହେଲା ଏ ଭୋଜି ବନ୍ଦ ହେଇଗଲା।
ସେଏ ତ ସବୁଆଡେ ସେଇ ପ୍ରୋବ୍ଲେମ୍।
ହଁ ମାନେ କେତେ କୋଡିଏ ପଚିଶ ବର୍ଷ ହଉଛି ସୁ କଣ୍ଟିନ୍ୟୁଲି ଭୋଜି ହଉଛି ତମ ଭି ଭିତରେ କଣ ଝଗଡା ହେଲା ସେ ତାଙ୍କ ଭିତରେ ଭୋଜି ବି ବନ୍ଦ କରିଦେଲେ। ସି କହିଲେ ମୁଁ ଯିବିନି ସେ କହିଲା ଇଏ ଆସିବ ଯଦି ମୁଁ ଆସିବିନି ଇଏ ଆସିଲେ ସିଏ ଆସିବେନି ଭଲ ହବ ବନ୍ଦ କରିଦିଅ।
ସେଇ ତ ପ୍ରୋବ୍ଲେମ୍।
ହୁଁ।
ଏବେ ଖାଲି ସାଙ୍ଗସାଥି ମାନଙ୍କ ସହିତ ଆଉ କୋମାର କହିଲି ଯା ଖାଇ କି ଆ ମୁଁ ବି ସଇଲା।
ହଁ ସେଇଆ ଏଇଠିକି ଯାଏ ବି ସାଙ୍ଗସାଥି ମାନଙ୍କ ସହିତ ଯହା ଯେତିିକି।
ତା ଛଡା ଆଉ କିଛି ନୁହଁ।
ହେଇୟା। ହଉ ତମର ସିଆଡେ ବର୍ଷା ଦେଇଥିଲା ଆଜି।
ନା ବର୍ଷା ଉଠିଯି ବାକି।
ଓ ହଉ ଆମର ଉଠେଇଥିଲା। ହୁଁ ଆମର ଉଠେଇଥିଲା। ହଁ ଟିକିଏ ବର୍ଷା ହେଇଗଲେ ଟିକିଏ ଥଣ୍ଡା ଥଣ୍ଡା ଲାଗୁଛି।
ହୁଁ।
ହୁଁ ଆମର ଉଠେଇ ଦେଲା ବାକି କିଛି ଟାଇମ ଉଠେଇଲା ତାପରେ ପୁଣି ଯେମିତି କୁ ସେମିତି ପୁରା ପାଗ ଭଲ କରିଦେଲା ପୁଣି ଗୁଳ ଗୁଳି ବେଶି ହେଲା।
ବର୍ଷା ଟିକିଏ ହେଲେ ମଣିଷ ଟିକେ ଶାନ୍ତିରେ ଶୁଅନ୍ତା।
ହଁ ଗରମ ଯୋଉ ଭଳିଆ ହଉଛି।
ଏସି ରେ ରହିଲା ବୁଳୁକୁ ବି ପଦାକୁ ବାହାରି ହଉନି।
ହଁ ଏସି ରେ ରହିଆ ରହିଲେ ତ ବ ଡାଇନିଙ୍ଗ କୁ ବାହାରିଲେ ଆଉ ଗରମ ହଉ ଶୁଣ ଟାଇମ ହେଇଗଲା ହୁଁ।
ମୁଁ ରଖୁଚି।
ହୁଁ ହୁଁ ହୁଁ। ହାଲୋ।